ଏଇ ଘରପାଖରେ ଅଛି ଆଉ କଣ କରୁଚ?
ଆରେ ବସିଚି ଆମ ଆଡ଼େ ମେଘ ଏତେ ଜୋରେ ହୋଉଚି ଯେ ଘଡ ଘଡିି ମାଇଲା ଆମ ଗାଁରେ ଗୋଟେ ଗଛଟେ ଜଳିଗଲା ଏଇ ସାଙ୍ଗେ ସାଙ୍ଗେ।
ଆମ ଆଡେ ବି ଘଡ଼ ଘଡ଼ି ଆମର ବି ବର୍ଷା ଭଳିଆ ଯୋ ନାଦିକିରି ସେ ଘଡ ଘଡି ଖାଲି ମାରୁଛି ସେ ତ ଗୋଟେ ଜୁଅରେ ବଡ ବଡ ଘରଘଡି ମାରିଛି ଗୋଟେ ଆଉ।
ହଉ ସେଇଟା ବି ତମ ଆଡେ ପ୍ରଭାବ ପକେଇଲେ ବୋଧେ ଆଉ।
ହଁ ସେଇଭଳିଆ ଆମ ଆଡେ ବି ଟିକେ ତା ତଙ୍କ ଗଛରେ ଚଡି ଯାଇଛି ଏପଟରେ
ଏ ଗଛ ଦି ତିନି ଟା ଖଣ୍ଡେ ଭଗିଯାଇଚି ନଡିଆ ଗଛ ତାଳ ଗଛ ଗୁଡା ଚଢଯାଇଛି।
ଓହୋ ଏ ଏବେ ତାହାଲେ କୋଉଠି ଅଛ?
ଏବେ ଘରୁ ଅ ଯିବା ଏଇ ଦରମା ଅଛି ପୁଣି କରି ଦି ଘର ଚଚୁରୀ ମିଳିବ କଳେ ଶଥିରେ ବାହାରୁ ବାହାରୁନି ଆଉ।
ହଁ ବାହାର ନାନେ କହ ଆମେ ତ ଏଇ ମନ୍ଦିର ବାହାରେ ବସିଛୁ ଆମର ଏଇ ଘା ଛାଡିଗଲା ଗୋଟେ ଗୋଟେ ମାରୁଛି ମନ୍ଦି ମି ଏଇ ଭଳିଆ
ତମର ତ ନ ଏତ ପ୍ରଭାବ ପକେଇନି ବୋଧେ ନା କଣ? ସେଇଠି ଯିବୁ ଆଉ।
ହଁ ଆମର ଏତେ ପ୍ରଭାବ ୱାର୍ଣିଂ ଦୋଉ ମାରି ଚଟା ଶୁଣିଛି ସେଇଟା ତମ ଆଡେ ମାରଥିବ ବୋଧେ ଆଉ।
ଭାଇ ତମ ଏଡେ ଯ କେତେ କଣ ଖରା ହେଇଥିଲା ନା ଖରାହେଇନି?
ହଁ ଖରା ହେଇଥିଲା ଯାହା ଏଇ ତିନିଟା ପର୍ଯ୍ୟନ୍ତ ହେଇଥିଲା ଖରା ତାପରେ ଯୋଉ ସାଢେ ତିନିଟ ର ଟିକେ କାଉଁଳେଇଲା ପାଗ ତାପରେ ଚାରିଟାରୁ ଆମର ବର୍ଷା ଆରମ୍ଭ ହେଇଛି ଏଇ ତ ଲାଗିଛି ଏ ପର୍ଯ୍ୟନ୍ତ ଚାରିଟ ରୁ ପାଞ୍ଚଟା ପର୍ଯ୍ୟନ୍ତ ଘଣ୍ଟଟା ବର୍ଷା ଜୋର ହେଇଛି। ତାପରେ ପାଞ୍ଚଟା ଛଅଟା ପର୍ଯ୍ୟନ୍ତଥର ଛାଡିଗଲା ତାରେ ପୁଣି ଛଅଟାରୁ ଏଇ ସାତଟା ପର୍ଯ୍ୟନ୍ତ ବର୍ଷା ଆଛି ତ ଅଛି ଲାଗିଛି ଆଉ ମଝିରେ ମଝିରେ ଟିକେ ଛାଡି ଯାଉଛି ଟିକେ ହଉଛି ଏମିତି ଚାଲିଛି ତାର ଚଟଚଡି ଘଡଘଡି ମାରି ଦଉଛି ଗୋଟେ ଗୋଟେ ଏଇଭଳିଆ ଘଡଘଡି ଚା ଏମିତି ମାରଲା ବେଳେ ଡର ମାଡୁଛି। ଲୋକ ଦେଖିନେ ଘରୁ କେହି ବାହାରି ନାହାନ୍ତି ଆମେ ଏ ବସଛୁ ମନ୍ଦିରରେ ଏଇଭଳିଆ ଆଉ ଆଉ ତମ ଆଡେ କଣ ବର୍ଷା ଚଟଡି ଫଟଟି କଣ ଆଉ ଖରା ହେଇଥିଲା କି ନାଇଁ ହେଇଛି।
ଭାଇ ଖରା ଏମିତି ହେଇଛି ଏତେବେ ହେଇଛି ଲୋକ ଦେଖିକି ଡରି ଯାଉଛନ୍ତି କାଳେ ମରୁଡି ହବ କଣ ହବ ତାପରେ ଆ ଏମିତି ବର୍ଷା ହେଇଛି ଏତେବେ ଲୋକ କହୁଛନ୍ତି କାଳେ କହନ୍ତି ଆଉ ପାଣି ମାଣିଲ ବିଲ ବିଲ କା ଭାସିଯିବ। ଆଉ ଏମିତି ତ ଘଡ ଘଡି ଚଡ୍ ଚଡ଼ି ମାରୁଚି ଲୋକ କହ କି ଡରି ଯାଉଛନ୍ତି କହୁଛନ୍ତି ଚାଷ ବର୍ଷ କରିବା ନା ନକରିବା ମାନେ ବହୁତ ମାନେ ଚାଷୀ ପୁରା ବହୁତ ପୁରା ଅବେଗ ଏହା ହେଇ ଯାଉଛନ୍ତି ଆଉ। ଭାଇ ଯଦି ବର୍ଷା ଠିକ ଠାକ ହବ ସବୁ ବର୍ଷ ସେଇ ଭଳିଆ ତାହନେ ଠିକ୍ ଠାକ୍ ହବ।
ହଁ ନହେଲେ ମରୁଡି ପଡିଯିବ ନା ହଁ ନହେଲେ ମରୁଡି ପଡିଯିବ। ଚାଷ ଆଉ ଲୋକ କହିବେକି ଏନେ ଖରା ଟା ବି ସେମିତି ହଉଛି ଲୋକ ସବୁ ଦେଖୁଛନ୍ତି ଘରୁ କି ବାହାର ନଥିଲେ ଆଉ ବର୍ଷା ଯୋଉ ଦିନ ଟା ହେଇଯାଉଛି ପୁରା ଭୟଙ୍କର ବର୍ଷା ଚଢଚଢ ଘଡଘଡି ଆଉ ଯୋଉଦିନ ହଉନି। ଭୟଙ୍କର ଖରା ପୁରା ଏତେ ଯୁଗରେ ମାଟି ଫଟା ଖରା ଦଉଛି ତାରେ ପୁଣି ପାଗଟା ଆସିଲାଣି ରଜ ପାଖାପାଖି ମାନେ ସବୁ ତଳା ପଡିବ ଏନା ବିଲରେ ଆଉ ଟିକେ ବର୍ଷା ନହେଲେ ମାଟିରେ ପୁଣି ଲୋକ ଚାଷ କରି ଯେତେବେଳେ ଟ୍ରାକ୍ଟର ନେଇକି ବିଲରେ ଯୋଉ ରୋଟର ଚାଷ ହବ ଆମ ବିଲରେ ଆଉ ସେ ବିଲ ଯଦି ପାଗଟା ଠିକ ନହେଲା ମାଟି ଟା ବି ଠିକ ଝୁଡା ହବନି ତରେ ତଳା ପକେଇଲେ ବି ଲୋକ ଭଲ ହବନି ସେ ବର୍ଷା ଟା ନିହାତି ଦରକାର ଆଉ ବର୍ଷା ହେଲା ପରେ ପୁଣି ଏବେ ଚାଲିବ ଏଇ ବର୍ଷା ସରିବ ତାରେ ପୁଣି ଏ ଯୋଉ ମଝିରେ ମଝିରେ ବର୍ଷା ହଉଛି। ଯୋଉଟା ମୌସୁମୀ ବଷା ଟା ହଉଛି କି ଲଘୁଚାପ ଗୋଟେ ପଡୁଛି ଏଇଟା ସରିଲା ପରେ ଯଦି ବର୍ଷା ସିଜନ ଟା ପୁରା ଠିକ ଠାକ୍ ଚାଲିଲା ତାହେଲେ ଯାଇକି ଲୋକ ଚାଷ କରିବେ ବୋଲି କଣ ଭାବିବେ ଆଉ ନହେଲେ କଣ କରିବେ ଲୋକ ହଇରାଣ ହେଇଛିିବେ ଏମିତି ଖରା ହେଲାୁ ଡର ମାଡୁଛି ଦେଖିକି ନା ବିଲ ଫ ମରଳ ପଡ଼ିଯିବକି ଆଉ।
ହଁ ଭାଇ ସେଇ ଭାଇ ସବୁ ବର୍ଷ ଭଳି ଯଦି ବର୍ଷାଲେ ଠିକ୍ ଠା ହବ ତା ନେଇ କିଛି ହବନି। ଆଉ ଏମିତି ବର୍ଷ ଏମିତି ଖରା କୋଉ ବର୍ଷୁଏନି ଏଇ ବର୍ଷ ସବ ସବୁଠୁ ଅଧିକ ଯୋଉ ଖରାଟା ହୋଉଛି।ଏବେ ଗୋଟେ କଣ ଗୋଟେ ଏଲିନୋ ଇଥ ଭାଇ ପଡିଥିଲା ତ ସେଇଥିପାଇଁ ସେମତି ହୋଉଛି ଆଉ। ଏଇଟା ଉଣେଇଶହ କେତେ ମସିହାରେ ଏଲିନୋ ଇଫେକ୍ଟ ତେସ୍ ଥିଲା। ତାପରେ ଆସିଛି ଦୁଇ ହଜାର ଛବିଶ ରେ ଆଉ।
ହଁ ସେଇପା ଏବେ ତ ଯ ଖରା ଖରା ହେଉଛି ଖରାଟା ବହୁତ ଦିନ ତଳେ ଯେଉଁ ଖରାଟା ହେବା କଥା ସେଇଟା ଆଜି ହେଇଛି ମାନେ ଏଇ ବର୍ଷ ହେଇଛି ଖରା ହେଲାଠୁ ଲୋକ ସବୁ ହଇରାଣ ଯାଉଛନ୍ତି ନା ସନ୍ଷ୍ଟ୍ରୋକ ଲୋକ ବହୁତ ମରିଯାଉଛନ୍ତି ଆମର ସିନା ଏପଟେ କେହି ମରିନାହାନ୍ତି କିନ୍ତୁ ଲୋ ଲୋକ କେହି ଘରୁବି ବାହାରି ପାରୁ ନାହାନ୍ତି ଏଗାରଟା ବାରଟା ବାଜିଲା ମାନେ ବାରଟାରୁ ଧର ଆମର ଚାରିଟା ସାଢେ ଚାରିଟା ପର୍ଯ୍ୟନ୍ତ ଲୋକ ଘରୁ ବାହାରୁ ନାହାନ୍ତି ମାନେ ଚାରିଟା ବେଳେ ବି ଏତେ ଖରା ହେଉଛି ଲୋକ କେହି ଘରୁ ବାହାରୁ ନାହାନ୍ତି ସାହାସ କରିକି ଆଉ ଲୋକ ତ କାମ କରିପାରିବେନି ନା ଯାହା ଖାଲି ଖରାରେ ଏଇ ଯୋଉ କାମ ତ କିଛି ନାହିଁ ଯୋଉ ବିଲରେ ଯାହା କାମ ଅଛି ଲୋକ ସକାଳୁ ଉଠିକି ଗଲେ ଚାରିଟା ପାଞ୍ଚଟା ବେଳୁ ଗଲେ କାମ କରିକି ଆସିଲେ ବିଲରୁ ଏଗାରଟା ଭିତରେ ଆସିକି ଘରେ ଖାଇ ପିଇକି ଲୋକ ବାରଟାରେ ରେଷ୍ଟ ନଉଛନ୍ତି ଚାରିଟା ପାଞ୍ଚଟା ପର୍ଯ୍ୟନ୍ତ ତାପରେ ଘରୁ ବାହାରୁଛନ୍ତି। ଆଉ ନହେଲେ ତା ଭିତରେ ବି କେହିତ କୁଆଡେ ଯାଇପାରିବେନି ବୁଲିବାକୁ ଏ ଯୋଉ ଖରା ଗରମ ତାପରେ ପୁଣି ମଝିରେଝିରେ ଠିକ ଚାରିଟା ହଉଛି ନାହିଁ ଯୋଉ ବର୍ଷା ବର୍ଷାକୁ ଆଡୁ ଖରା ଲୋକ ସବୁ ହଇରାଣ ହଉଛନ୍ତି ତାପରେ ବର୍ଷା ଏମିତି ହଉଛି ଯେ ପୁରା ମାନେ ନାଦି ଦଉଛି ଯେ ବର୍ଷା ଏତେ ଜୋରରେ ପୁରା ସବୁ ଘର ଦଵାର ପାଣି କାଦୁଅ ହେଇଯାଉଛି ଆଉ ଖରା ଏମିତି ହଉଛି ପୁଣି ବା ମାଟି ଫଟେଇ ଶୁଖେଇ ଦଉଛି କଣ କରିବେ ଲୋକ ଏଇଭଳିଆ ହଇରାଣ ହଉଛନ୍ତି ଆଉ ଆଉ ତମ ଆଡେ କଣ କେମିତି?
ହଁ ଭ ଏଇ ଭଳିଆ ଚାଲିଛି ଆଉ କଣ କରିବା ଚାଷୀ ମାନେ ଭାଇ ହଇରାଣ ହେଲେ ଆମେ ବି ହଇରାଣ ହେଇଯିବା।
ହଁ ବା ଚାଷୀ ମାନଙ୍କ ବାହାରେ କ ଥା ତାଙ୍କ ପାଖରୁ ସିନା ସେ ଅମଳ ଟା କଲେ ସିନା ଲୋକ ଖାଇବେ କି କଣ କରିବେ ବରଂ କିଣି କି ଖାଆନ୍ତୁ କି ନିଜେ ଚାଷ କରି କି ଖାଆନ୍ତୁ। ମେନ୍ ଟା ତ ବର୍ଷା ନହେଲେ କୁଆଡୁ ହବ ହଁ ଚାଷୀ ମାନେ ବଞ୍ଚେଇ ରଖୁଛନ୍ତି ନା ଦେଶକୁ। ସବୁ ଆଉ କେହି ଆଉ ବର୍ଷା ନହେଲେ ଆଉ କଣ କରିବେ ବର୍ଷାଟା ନିହାତି ହବା ଦରକାର ଏଇ ଯୋଉ ରଜ ଭୁଣି ଆସୁଛି କଣ ଯଦି ବର୍ଷା ବର୍ଷା ହେଲା ସେ ବି ବୁଲି ହବନି ରଜ ପାଇଁ କଣ ଯାଉଛି ଲୋକ ନ ବୁଲିଲେ ହିଁ ଚଳିବ କିନ୍ତୁ ଖାଇବା ଟା ମେନ ନା?
ବୁଲିବା ପାଇଁ କିଛି ପ୍ଲାନିଂ ନାହିଁ ଏମିତି।
ହଁ ରଜ ଏଇତ ବର୍ଷା ହଉଛି ଖରା ହଉଥିଲା ଦେଖି ଡର ମାଡୁଥିଲା ଏବେ ଏମିତି ବର୍ଷା ହେଲାଣି ଯେ ବର୍ଷା ଦେଖି ଡର ମାଡୁଛି ଖରା ହଉଥିଲା ବା ଲାଗୁଥିଲା କଟେ ବାହାରି ହବନି ଘରୁ ଆଉ ବର୍ଷା ହଉଛି ଏବେ ଖରା ହଉଥିଲା ଦେଖିକି ଡର ମଡୁଥିଲା ଏବେ ଏମତି ବର୍ଷା ହେଲାଣି ଯେ ବର୍ଷା କୁ ଦେଖିକି ଡର ମାଡ଼ୁଛି ଖରା ହଉଥିଲା କୁଆଡ଼େ ବାହାରି ହଉନଥିଲା ଘରୁ ବର୍ଷା ହଉଚି ଏବେ ବି ଲାଗୁଛି କୁଆଡେ଼ ବାହାରି ହବ କାହିକିଁ ନା ଜଉ କାଉଁଳିଆ ପାଗଟା ଦିଏ ରଜକୁ ଗପ କୁହନ୍ତି ସେଭଳିଆ ପାଗ ଆଉ କାହିଁ ଦେଖିବାକୁ ମିଳୁନି ଯଦି ବର୍ଷା ପାଗଟା ଯଦି କାଉଁଳେଇକି ଯି ଭଲ ପାଗ ଦେଲା ଖରା ଟା କାଉଁଳେଇକି ଯଦି ଭଲ ପାଗ ଦେଲା ମାନେ ଏମତି ବର୍ଷା ଏତେ ହବନେଇଁ କି ଖରା ଏତେ ହେଲାନାଇଁ ନହେଲେ ଖରା ହେଲା ଧର ଆମର ଏଗାରଟା ପର୍ଯ୍ୟନ୍ତ ତାର ଏଗାରଟା ର ବାରଟା ଗୋଟେ ବର୍ଷା ହେଇଯାଉ ତାର ଦିଟା ରୁ ବୁଲନ୍ତୁ ଲୋକ ଦଶଟା ଏଗାରଟା ପର୍ଯ୍ୟନ୍ତ ଆଉ ରଜଟା ତ ଆଉ ଆଗ ଭଳିଆ ଦିନରେ ହଉନି ଯାହା ହଉଛି ରାତି ସବୁ ଘରୁ ବାହାରିଲେ ବୁଲନ୍ତେ ଟିକେ ମନ ଖୁସି ରେ ଭଲ ଲାଗନ୍ତା ଦେଖିବା ସେଇ ଅନୁସାରେ କଣ ଦେଖିକି କୁଆଡେ଼ ଯିବା କରିବା ଆଉ ଆଉ ନହେଲେ ଯୁଆଡେ ଦୁରିଆ ଜାଗା ବୁଲିବାକୁ ଆମେ ଗଲେ ବି ଆଉ ଯାହାଲେ ବି ହେଲେ ଘରୁ ଆମକୁ ଦଶଟା ଏଗାରଟା ରୁ ବାହାରିବାକୁ ପଡିବ ସେ ଯୋଉ ଖରା ତା ଧର ଯାଉଛନ୍ତି ବାଟରେ ଧର ବାରଟା ଗୋଟେରେ କୋଉଠି ବର୍ଷା ହେଇଗଲା କି ବର୍ଷା ନହେଲା ଦି ଆହୁରି ଖରା ବର୍ଷା ହେଇଗଲା ବି କୋଉଠି ରହିଜିବା। ପୁଣି ବା ଛାଡିଲେ କାଗା ଥଣ୍ଡା ଥଣ୍ଡା ଲାଗିବ ବୁଲିବେ ମନ ଖୁସି କରିକି ଯାହା ଯେମିତି ଯିଏ ଫଟୋ ଫଟୋ ଉଠେଇବା କଥା ସେଡେ ବୁଲିକି ଉଠେଇଲେ ପୁଣି ଘରକୁ ଆସିବା ଏମିତି ବର୍ଷା ହେଲା ମାନେ ତ କୁଆଡେ ବୁଲି ହବନାହିଁ ନହେଲେ ଖରା ଜୋର ହେଲେ ବି ଘରୁ ତ ବାହାରି ଯାଇହବନେହିଁ ଦେଖିବା କଣ କରିବା ନହେଲେ ଘର ବା ସେ ଖାଇ ପିଇକି ଏମିତି ପିଠା ପଣା ବୁଲିବା ଆଉ।
ଏହିଭଳିଆ ତ ଭାଇ ଚାଲିଛି ଆଉ ଭାଇ ଆମର ରଜ କୁ ବୁଲିବାର ଥିଲା ଭାଇ ଦର ବୁଡିଶା ତ ଏଠି ଏମତି ବର୍ଷା ଜତି ନ ହୁଏ ତାହେଲେ ଆମେ ଜିମୁଁ ବୋଲି ଭାବିଛୁ। ଏମିତି ବର୍ଷା ହେନେ ଆଉକଣ ଯାଇହବ କି ଭାଇ ଧରପଡିଶା ତ ଏପଟେ ଫେମସ୍ ଯେଗା ଆଉ ସେଇଥି ପାଇଁ ଟିକେ ଆମେ ଜିମୁଁ ବୋଲି ଭାବିଥିଲୁ ଛୁଆ ଦି ତିନିଟା ଫିଲ୍ମ ରାଣୀ ବାବୁସାନ ମହାନ୍ତି କରୁଛି ଆମେ ବି ବହୁତ ହିରୋ ହିରୋଇନ୍ ସାଙ୍ଗେ କରିଛୁ। ଆଲବମ୍ ବି ସେଠି ସୁଟିଂ ହଉ ଯେ ସେଥିପାଇଁ ଯିବା ପାଇଁ ଟିକେ ଇଚ୍ଛା ହଉଛି ଏମିତି ବର୍ଷା ହେଲେ ଆଉ କଣ ଯାଇହେବ କି। ବର୍ଷା ଟା ନହେଲେ ଟିକେ ଭଲ ଲାଗନ୍ତା ଆଉ ସେଇଥିପାଇଁ ଟିକେ ଅବାଗିଆ ଲାଗୁଛି ଆଉ ମନ୍ ଟା ଟିକେ ଭଲ ଲାଗୁନି କାଳେ ଵ ଏଇଭଳିଆ ଆଉ ଯଦି ନ ହବ ତାହାଲେ ଠିକଠାକ ଲାଗିବ।
ହଁ ବର୍ଷା ନ ହଉ ନହେଲେ ବର୍ଷା ଟା ଦିନ୍ ରହୁ ଅଧଘଣ୍ଟେ ଘଣ୍ଟେ ଛାଡିଯାଉ ଭଲ ଲାଗିବ ଖରା କାଟିବାର ନାହିଁ କି ବର୍ଷା ଥଣ୍ଡା ଲାଗିବାର ନାହିଁ କି ବର୍ଷା କାଦୁଅ ରେ ହେବାର ନାହିଁ ଦିଟାଙ୍କ ପାଗରୁ ଟିକେ ମିଶେଇ ମୁସାଇ କି ଦେଲେ ଟିକେ ଭଲ ଲାଗିବ ବୁଲିବାକୁ ଏଇଭଳିଆ ଆଉ ଦୋଳି ଫୋଳି ପକେଇଲେ ତମର ପଡିଆ ନାହିଁ ସେଆଡେ
ଏ ଆଯି ସବୁ ନିକା ହୋଇ ଯାଇଥିଲା ମିସ୍ତ୍ରୀ ଆସିଥିଲେ ଆଉ କହିଲେ କି ମାପ ଦେଲେ କହିଲେ ଏମିତି କେମିତି ମାନେ ମାପା ନେଇଯିବୁ ଆମେ ତ ପାଇଁ ପଟା ମାନେ ତିଆରି କରିଦବୁ। ଆଉ ବାଉଁଶ ର ତ ଆମେ ଆସିମୁ ଦୌଡିମ ତମ କିଣି ରଖି ତ ଆଉ ତମ କମିଟି ପିଲାଙ୍କୁ ପୁରା ଠିକ୍ ଠାକ୍ କରିଥା ଆମେ ଆସିମୁ ଖାଲି ଦୋଳି ପକେଇମୁ ଆମେ ଜିମୁ ଆଉ। ଆଉ ଆମେ କହିବା ଠିକ୍ ଜିନିଷ ପ୍ରୋଗ୍ରାମ କରୁଥିଲା ଆପଣ ଟିକେ ଆସିବେ ଦେଖିବେ ଯିବେ। ଆମେ ତାଙ୍କୁ ଗୋଟେ କାଡ୍ ଦେନୁ ଆ ସେଉଳା ଭଲସେ କହିଲି ହଉ କହିଲ ହଁ କର ଅନୁଷ୍ଠାନ ଟାକୁ ବଡ କର ଆଉ। ଆମେ କହିଲୁ ହଁ ଏମିତି ସମସ୍ତିଙ୍କ ଆଶୀର୍ବାଦ ଥିନେ ସବୁ ଠିକ୍ ଠାକ୍ ହବ।
ହଁ ଯାହା ହଉ ଅନୁଷ୍ଠାନ ତ ଚାଲିଛି ଚାଲିଥାଉ ।ଆଉ ତ ସବୁଆଡେ ତ କରିପାରୁନାହାନ୍ତି ଆମେ ତ କରିପାରୁନୁ । ଆମେ ଖାଲି ଗୋଟେ ଦୋଳି ପକେଇକି ପିଲା ଆମର ବି କମ ଅଛନ୍ତି ନା ଗୋଟେ ଦୋଳି ପକଉଛୁ । ଖାଲି ଏଇ ଛୋଟ ଛୋଟ ଛୁଆ ଖେଳିଛନ୍ତି ଘର ପାଖ ଛୁଆ ଖେଳିଛନ୍ତି ଆଉ ଯାହାହେଦୋଳିଟେ ନିହାତି ପକେଇବା କଥା ରଜ ଆସଛି ମାନେ ଖେଳିବେ ସମସ୍ତେ ଦୋଳି ଛୋଟ ଛୋଟ ଛୁଆ ହେଲେ ଏଇ ଛୋଟ ଝିଅ ପିଲା ଗୁରା ହେଲେ ଘର ଯୋଉମାନେ ଖେଳିବାଥା ଝିଅ ପିଲାମାନେତ ରଜଟା କହିବା ଗଲେ ପାଳନ କରୁଛନ୍ତି ସମସ୍ତେ ପାଳନ କରୁଛନ୍ତି ତାଙ୍କ ରଜଟା କହିବାକୁ ଗଲେ ଝିଅ ପିଲାଙ୍କର କିନ୍ତୁ ସମସ୍ତେ ରଜଟା ପାଳନ କରୁଛନ୍ତି ଯେହେତୁ କରଛନ୍ତି ତାହେଲେ ଆ କାମ କଣ ନା ଦୋଳି ଫୋଳି କୁଆଡେ ଦେଖିବା ବାଉଁଶ ବାଉଁଶ ଦେଖିକି ଦୋଳି ପକେଇବା ଆଉ ଏଇଭଳିଆ ଆଉ ପିଲା ତ କମ ଅଛନ୍ତି ଯିଏ ପିଲା ଦୋଳି ପକେଇବା ପିଲାଟା ସିଏ ଆମର ଏବେ ନାହିଁ ଘରେ ସିଏ ଆସିଲେ ଆମେ ଦେଖିବା ଦି ଦିନ ଥିବ ରଜ ଆଗରୁ ଆମର ରଜ ଭଳି ବାରେ ମାନେ ଆମେ ଶୁକ୍ରବାର କି ଶନିବାର ଚେଷ୍ଟା କରିବୁ ଦୋଳି ଟା ପକେଇ ଦଉ ରବିବାର ଠୁ ପୁଣି ଜାହାଯେମିତି ଖେଳିବା କଥା ଖେଳିବେ ତିନି ଚାରି ଦିନ ଦୋଳି ରହିବ ଆଉ।
ଭାଇ ତମ ଆରେ ବି ଭଲ ଦୋ ଯାଇଥିନି ଦେଖଥିନି ଭାଇ ତମ ଆଡେ ପା ରଜ ରେ ଫେମସ ତମ ସେପଟ ଏରିଆରେ ତମ ଉପରେ ହାଇଲାଇଟ।
ହଁ ଏପଟେ ଆମର ରଜ ଭଲ ହୋଇଛି ହଁ କିନ୍ତୁ ଆମ ସାହିରେ କଣ ହୁଏନି।ଆଉ ସେପଟ ଆମ ଗାଁ ଟା ରେ ହୁଏ। କାହିଁକିନା ଘର ପାଖରେ ଗୋଟେ ଗୋଟେ ଦୋଳି ଖାଲି ଏମିତି ପକେଇ ଦଉ। କିନ୍ତୁ ମେନ ରଜାଟା ହୁଏ ଆମ ଗାଁର ଆଉ ଦେଖିଥିବ ସବୁ ବଢିଆ ପ୍ରୋଗ୍ରାମ ଗ୍ରାମ ହୁଏ ଆଉ ପିଲା ସବୁ ଖେଳନ୍ତି।ଆସିକି ବାହାରୁ ପାର୍ଟିସିପେଟ କରନ୍ତି।ଆସିକି ଗାଁ ପିଲା ସମସ୍ତେ ବାହାର ପିଲା ଯିଏ। ଯାହା ଖେଳିବା କଥା ମେହେନ୍ଦୀ ଫେହନ୍ଦି ହୁଏ।ତାଙ୍କର ବହୁତ ମାନେ ଝିଅ ପିଲା ଯାହା ଖେଳ ତମେ ସବୁ ଶୁଣିଥିବ।ସବୁ ଖେଳ କରାଯାଏ। ଯୋଉ ମାଟି ହାଣ୍ଡି ଯଉ ଭାଙ୍ଗନ୍ତି ଠେକିରେ ବାଡ଼ିରେ ବାଡ଼େଇକି ଆଉ ମେହେନ୍ଦୀ
ହଁ ଭାଇ ତମ ଗାଁ ରେ ଭାଇ ତ ଭାଇ ବାଡି ଖେଳ ପୁରା ହାଇଲାଇଟ ଆଉ। ବାଡି ଖେଳ ଟା ପୁରା ହାଇଲାଇଟ ବହୁତ ପୁରୁଣା ରୁ ରହି ରହି ଆସିଛି। ଭାଇ ମଝିରେ ଟିକେ ସିନା ଏମିତି କମିଥିଲା ବାହାରୁ ପିଲା ପଳେଇ ଥିଲେ ବୋଲି।
ହଁ ଏବେ ବି ପୁଣି ଆସିଲାଣି ଭଲ।ହଁ ପିଲା ଏବେ ବି ସବୁ ବା ପିଲା ଯେତିକି ସବୁ ଗାଁ କୁ ପଳେଇ ଆସୁଛନ୍ତି ଆଉ ଖେଳୁଛନ୍ତି ଏଇ ଭଳିଆ ଚାଲଚି।
ଭାଇ ତମ ଆଡେ ଭଲ ଗାଁ ଟେ।ମୁଁ ଜାଣିଛି ଆଉ ଭାଇ ତମ ମନ୍ଦିରରେ ଟା ମତେ ଭଲ ଲାଗେ ଦେଖିବା ପାଇଁ ଆଉ।
ହଉ ତାହାଲେ ଭାଇ ମୁଁ କେବେ ମନ୍ଦିର ଆଡେ ଗଲେ କଲ୍ କରିବି ଆଉ। ମୁଁ ଏଇଠୁ ଆସେ ଆଉ।